ଶୁଭ ସକା
ଶୁଭ ସକାଳ, ଆଉ କେମିତି ଅଛ?
ହଁ ମୁଁ ବହୁତ ଭଲ ଅଛି, ଆଉ ତମେ କେମିତି ଅଛ?
ହଁ ଭଲ ଅଛି ଆଉ କାଲି ଯାଇଥିଲି ଗୋଟେ ଜାଗାକୁ ବୁଝିଲ।
ହଁ।
ଆଉ ଖାଇବା ମାନେ ପୁରା ଏକ ନମ୍ବର ଖାଇବା ହେଇଛି, ଆସୁନା ସେଠିକୁ?
ଆଚ୍ଛା ମାନ କୌଣସି ଗୋଟେ ହୋଟେଲ ରେଷ୍ଟୁରାଣ୍ଟ?
ହୁଁ ହୋଟଲ ରେସୁରାଣ୍ଟ ସେ ପୁରା ଅଥେଣ୍ଟିକ୍ ୱେରେ କରିଛି ଖାଇବା।
ଆଚ୍ଛା ଆଚ୍ଛା କଣ ସବୁ ଖାଇବା ଖାଇଲେ?
ଖାଇବା ଖାଇଲୁ ହଉଚି ଆମେ ତାଙ୍କର ଦି ପ୍ରକାର ଅଛି ଗୋଟେ ଭେଜ୍ ଥାଳି ଅଛି ଗୋଟେ ନନ ଭେଜ ଥାଳି ଅ ଛି
ହଁ।
ଆଉ ହଉଛି ଗୋଟେ ଅଥେଣ୍ଟିକ ଥାଳି ରହୁଛି ମାନେ ତିନି ପ୍ରକାର ଖାଇବା, ସରି ଦି ପ୍ରକାର କହି ଆଉ ଗୋଟେ ପୁରା ହଉଛି ହାତ ତିଆରି ଶାଗ ଆଉ ବଢିଚୁରା ଆଉ ହଉଛି ଭଜା, ଆଉ ଛତୁ ଭଜା। ଛତୀ ତରକାରୀ, ପୋଟଳ କଷା, ପୋଟଳ ହଁ ପୋଟଳ ହଉଛି ସେଏ ଗୋଟେ ଦହି ମାରିକି କଣ ଗୋଟେ ପୋଟଳ କରଛନ୍ତି ସେଟା ଆଉ ହଉଛି ଇଏ ହୁଁ ଦହି ବାଇଗଣ ଏମତି ସବୁ ପୁରା ମିଶେଇକି ଦଶ ପନ୍ଦର ପ୍ରକାର ଆଇଟମ ଗୋଟେ ଦଉଛନ୍ତି ବୁଝିଲ?
ଆଚ୍ଛା।
ଆଉ ହଉଛି ସେଇଟା ଅଥେଣ୍ଟିକ ରେ ଯାଉଛି, ଆଉ ଗୋଟେ ପିଓର ଭେଜ ରେ ଯାଉଛି ସେ ଶାଗ ଭଜା ହରିକା ଯାଉଛି, କିନ୍ତୁ ପନିରି, ଆଉ ହଉଛି ଇଏ ଚିଲି କୋବି ଚିଲି ୟେ ସେ ପାନୀରି। ଏମି ସବୁ କରୁଛନ୍ତି, ବୁଝିଲ ଚିଲି ପନିର, ପନିର ତରକାରୀ, ମଟର ତରକାରୀ, ଏମତି ଆଉ ଭାତଟା, ରାଇସ ଟା ବି ବହୁତ ଭଲ ପ୍ରକାର ମାନେ ଯ ଚାଉଳ ଟା, ଭଲ ଚାଉଳରେ କରୁଛନ୍ତି ଭାତ ଟା। ବଢିଆ ଆଉ ନନ ଭେଜରେ ରହୁଛି, ମଟନ ରହୁଛି। ଚିକେନ ରହୁଛି, ଚିଙ୍ଗୁଡି ରହୁଛି, କଙ୍କଡା ରହୁଛି। ଆଉ ହଉଛି ଇଏ, ଆଉ ଗୋଟେ ତାଙ୍କର ଗୋଟେ କରଛନ୍ତି ଗୋଟେ ଗୋଟେ କି ପକ୍ଷୀ ଗୋଟେ ମାନେ ଯୋଉଟା କି ଆମର, ସରକାରଙ୍କ ଦ୍ଵାରା ସିକୃତି ବୁଝିଲ, ସେ ଥରେ ଗୋଟେ ରୋଷେଇ କରୁଛନ୍ତି, ବଢିଆ ବହୁତ ଲୋକ ମାନେ ଭିଡ ମାନେ ପ୍ରବଳ ଭିଡ। ଅଳ୍ପ ଟଙ୍କାରେ ପଇସା ଅଧିକ ନାହିଁ ମୁଦ୍ରା ବି ଅଧିକ ଖର୍ଚ ହେବା ନାହିଁ। ଅଳ୍ପ ମୁଦ୍ରାରେ, ଖାଇବା ଭାଇ ପୁରା ଆତ୍ମ ତୃପ୍ତି, ତେବେ ଆସ
ହୁଁ ନିହାତି ନିହାତି ଭାବରେ ମୁଁ ବି, ନିହାତି ଭାବରେ କୋଉ ଦିନ ଫାଙ୍କା ମିଳିଲେ ମୁଁ ବି ନିହାତି ତମକୁ ଫୋନ କରିକି, ନିହାତି ଭାବରେ ଯିବାକୁ ଚାହିଁବି, ଯେହେତୁ ତମେ ଏତେ ସବୁ ଆଇଟମ ଏବଂ ବହୁତ କମ ପଇସାରେ ବି, ବହୁତ ମାନେ ଆଇଟମ ଦଉଛି, ଆଉ ବହୁତ ବି ସୁନ୍ଦର ଟେଷ୍ଟି ଅଛି ଖାଇବା, ତ ମୁଁ ନିହାତି ଭାବରେ ମୁଁ ଚେଷ୍ଟା କରିବି, କି ଯୋଉ ଦିନ ହେଲେ ଆମେ ଫାଙ୍କା ହେଇକିନା, ଯାଇକିନା ଖାଇକି ଆସିବା ପାଇଁ, ନିହାତି ଭାବରେ।
ସିଏ କଣ କହିଲ ସେ ହୋଟେଲ ର ମାଲିକ ଜଣକ ଯିଏ ଆଉ କର୍ମଚାରୀ ହଉଛନ୍ତି ସେ ହଉଛନ୍ତି ଗ୍ରାହକ ମାନେ ଗ୍ରାହକ ଅନୁକର୍ମୀ ଲୋକ। ସେ ଟିକେ ଗ୍ରାହକ ମାନଙ୍କୁ ପସ ନ୍ଦ କରନ୍ତି ଆଉ ଗ୍ରାହକ ମାନଙ୍କୁ ଭଲ ବ୍ୟବହାର ଦେଖାନ୍ତି ଆଉ ପୁରା ହଉ ଯେମିତି ଆମର ଘରେ ଆଉ, ମୁଁ ଯେମିତି ଧର ତମ ଘରକୁ ଗୋଟେ ବନ୍ଧୁ ଭଳିଆ ଗଲି। ତ ମତେ କଣ ହଉଛି ଖରାପ ଆଦର କରିବନି, ନା ହତାଦର କରିବ? ସେ ସେମାନଙ୍କ ଆଦର ଟା, ଯେମିତି ପୁରା ହଉଛି ଘରକୁ ଗୋଟେ କୁଣିଆ ଆସିଛି ସେମିତି। ଆଉ ତମେ ବର୍ତ୍ତମାନ ଏକା ରଉଛ ନା ନା? ଘର ଲୋକଙ୍କ ସହିତ ରହୁଛ?
ହଁ। ମୁଁ ବର୍ତ୍ତମାନ ଘର ଲୋକଙ୍କ ସହିତ ରହୁଛି ଏବଂ ସାଙ୍ଗସାଥି ମାନେ ଅଛନ୍ତି। ସବୁ ଗାଁ ରେ ଗାଁ ରେ ଏବଂ ଘର ଲୋକଙ୍କ ସହିତ ଅଛି। ଆଉ ସାଙ୍ଗସାଥି ମାନେ ସମସ୍ତେ ଅଛନ୍ତି, ଯେତେବେଳେ ବି ମୁଁ ଫାଙ୍କା ଥାଏ ସାଙ୍ଗସାଥି ମାନଙ୍କ ସହ ଖେଳା ଖେଳି କଲିବା, ପଦାକୁ ବୁଲାବୁଲି କରିବା। କି କୌଣସି ଗୋଟେ ବାହାରକୁ କୌଣସି ମେଳା ହଉ କି କୌଣସି ଗୋଟେ ନାଚ, ସଙ୍ଗୀତ କିଛି ଗୋଟେ ଜାଗାରେ ଯଦି ହଉଥିବ ତ ଆମେ ସମସ୍ତେ ସାଙ୍ଗ ପିଲାମାନେ ଯାଇକିନା ବୁଲାବୁଲି କରୁ। ଆଉ ମତେ ତ ସେମିତି କିି ବହୁତ ଜୋ ବାହାରକୁ ଯିବା ପାଇଁ ବୁଲାବୁଲି ଭଲ ଲାଗେ। ଆଉ ଫାଙ୍କା ଟାଇମରେ ମୁଁ ସଦାବେଳ ପାଇଁ ମୁ ଗି ଗୀତ ଶୁଣୁ ଥାଏ ଏବଂ ଗୀତ ବି ନିଜେ ନିଜେ ବୋଲୁଥାଏ କେତେବେଳେ କେମିତି ଆଉ ପ୍ରାୟ ଟାଇମ ଏ ମୋବାଇଲ ଫୋନରେ ମୁଁ ସଦାବେଳେ ଗୀତ ବଜେଇକି ଗୀତ ବହୁତ ସାରା ମୋର ଫେବ୍ରେଟ ସିଙ୍ଗର ଅଛନ୍ତି। ଆଉ ଓଡିଆରେ ଅଛନ୍ତି ଆ ହିନ୍ଦୀରେ ବି ଅଛନ୍ତି ବହୁତ ସାରା ଅଛନ୍ତି। ଯୋଉଟା ମୁଁ ତାଙ୍କ ଗୀତ ପ୍ରତିଦିନ ଶୁଣିବାକୁ ଚାହେଁ। ଏବଂ ସେଥିରେ ମୁଁ ପ୍ରାୟତଃ ଗୋଟିଏ ଘଣ୍ଟା ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ। ଅ ଯେତେବେଳେ ଫାଙ୍କା ଥାଏ ଅ ମୁଁ ସେଇ ଗୀତ। ଗୀତ ହିଁ ମୋର ଯେକ ପସନ୍ଦଯୋଗ୍ୟ ଗୀତ ସବୁ ଯେତିକ ସେ ହିନ୍ଦ। ହଉ ବା ଆଉ ଓଡିଆ ହଉ ମୁଁ ଗୀତ ଶୁଣିବା ସେତେବେଳେ ଭଲ ଲାଗେ ଆଉ ମୁଁ ବି ବେଳେ ବେଳେ ସେଇ ଗୀତ ବି ଗାଇଥାଏ। ଆଉ ଅବଶ୍ୟ କୋଉଠି ମୁଁ ବାହାରେ କୌଣସି ଷ୍ଟେଜ ପ୍ରୋଗ୍ରାମ ସେମିତି କିଛି। ମୁଁ କୋଉଠି ବାହାରେ ଯାଇକି କେତେବେଳେ ଗାଏନି। କିନ୍ତୁ ମୁଁ ନିଜେ ଯେତେବେଳେ ମାନେ ଶୁଣୁଥାଏ ତା ପରେ ଯେତେବେଳେ ଫାଙ୍କା ଟାଇମ ଯେତେବେଳେ ବୁଲାବୁଲି କୋଉଠି କରିୁଥାଏ। ଖେଳା ଖେଳି କରୁଥାଏ ମୁଁ ସେତେବେଳେ ଫାଙ୍କ ଟାଇମ ଯେତେବେଳେ ମିଳିଥାଏ ମୁଁ ନିଜେ ନିଜେ ମଧ୍ୟ ମନ ପକେଇକି। ସେଥିରୁ ଦୁଇ ଧାଡି ତିନି ଧାଡି ମୁଁ ଗୀତ ଗାଇବା ପାଇଁ ମତେ ବହୁତ ପସନ୍ଦ ପସନ୍ଦ ଲାଗୁଛି।
ଆଛା ଆଛା ତାମାନେ ତମେ ଯୋଉ ହଁ କହୁନ?
ହୁଁ ତମକୁ କଣ ସବୁ ଭଲ ଲାଗେ ଫାଙ୍କା ଟାଇମରେ
ଫାଙ୍କା ଟାଇମରେ ଯେମିତି ତମେ କହିଲ ସାଙ୍ଗସାଥି ବୁଲିବା ଗୀତ ଶୁଣିବା ଆଉ ହଉଛି। ଖେଳିବା ଆଉ ତା ସହିତ ଗୋ ଗୋଟେ ଗୋଟେ ଜାଗା ମୋହରି ଫାଙ୍କା ଟାଇମ ମତେ କଣ କହିଲେ ମତେ ବୁଲିବା ନାଗି ବହୁତ ଭଲ ଲାଗେ। ବୁଝିକା ବୁଲିଆ ନାଇଁ ଭଲ ଆଉ ଯେମତିି ତମେ କହିଲେ ଗୀତ ଶୁଣିବା ଗୀତ ଶୁଣିବା ବି ମୋର ହଉଛି ଗୋଟେ ମାନେ ଗୋଟେ ହାବିଟ୍ ମତେ ଗୀତ ମତେ ବହୁତ ଅତ୍ୟଧିକ ପୁରୁଣା ପୁରୁଣା ଗୀତ। ଯୋଉ ଲୋକ ଗୀତ ଲୋକ କଥା। ଆଉ ହଉଛି ଗଳ୍ପ ଆଉ କୌଣସି ଗୋଟେ ମହାପୁରୁଷଙ୍କର ଇ ତିହାସ ବିଷୟରେ ଜାଣିବା ଆଉ ଗୋଟେ ନି-ନୂତନ ଜାଗାକୁ ଡିସକଭରି କରିବା। ହୁଁ ଆଉ ହଉଛି କିଛି ନୂତନ ଶିଖିବା। କିଛି ଗୋଟେ ନିଜ ନିଜର ଗୋଟେ ଜାଗରଣ ସୃଷ୍ଟି କରିବା। ଏମିତି ସବୁ ଜିନିଷ ଆଉ ମୋ ସାଙ୍ଗସାଥି ମାନେ ବି ମତେ ବି ବହୁତ ହେଲ୍ପ କରନ୍ତି ସେମାନେ ବି ମୁଁ ତ ମୋ ପାଖକୁ ଆସନ୍ତି ମତେ ଯ କୌଣସି ବି କୌଣସି କଥାରେ ଯଦି ଅଭାବ ଥାଏ ସେମାନେ ମୁଁ ଅଭାବ ପୂରଣ କରିବାକୁ ଚେଷ୍ଟା କରନ୍ତି। ଆଉ ହଉଛି ବହୁତ ପାଖାପାଖି ବହୁତ ଦୂରେ କାମ ବି କରାହେଇଛି। ଆଉ ହଉଛି ଯୋଉଥିରେ ବି ଆମେ ବହୁତ ଉପକୃତ ହେଇଛୁ। ଆଉ ସେମାନଙ୍କ ଜରିଆରେ ମୁଁ ଯେତିକି କଥା କହୁଛି। ଆଉ ମୁଁ ଗୋଟେ ଜାଗା ଦେଖ ଖିଥିଲି ଗୋଟେ ଗୋଟେ ଖାଲି ଭଜୁ ଦେଖିଥିଲି ଗୋଟେ ଜିନିଷେ, ସେଠିକି ଜାଗାକୁ କେ ମୁଁ ଯାଇନଥିଲି ଯିଏ ଯାଇନଥିଲି ମୋର ଗୋଟେ ସାଙ୍ଗ ଆସ ଥିଲା ମୁଁ ତାକୁ କହୁଥିଲି ମୁଁ ଏଇ ଜାଗା କେମିତି ହବ କ ନାହିଁ ମୁଁ ଅଟୋ ଟିକେ ଅ ଏଇ ବର୍ତମାନ ଟିକେ ଅସୁବିଧା ଅଛି ଦେହଟା ଭଲ ନାହିଁ। ସେନ୍ତୁ ସାଙ୍ଗ ମତେ ଯାଇକି ଯାଇ ଦେ ଦୋ ଦେଖ ସେ ଜାଗା ବୁଲେଇଲା ଏ ଗଲା ସେ କଲା ଆଉ ଯେ ଉଁ ତାପରେ ମୁଁ ସେଠୁ ଆସିକି ମତେ ଟିକେ ଡାଏରୀ ମେଣ୍ଟେନକୁ ଭଲ ଲାଗେ। ମାନେ ଇଏ ନୋଟ ନୋଟ କରିକି ଯଉଟା କୁହନ୍ତି ଲେଖିବାକୁ ଲେଖିବା ମତେ ଭଲ ଲାଗେ। ମୁଁ ଆସିକି ଲେଖିକି ମତେ ସତ କଥା ଏଇ ସବୁ ଜିନିଷ ବି ବହୁତ ଭଲ ଲାଗିଲା। ମୁଁ ତମକୁ କଣ କହୁଥିଲି କହିଲ ତମତେ କହୁଛ ତମ ହଉଛି ସାଙ୍ଗ ସାଥି ସହିତ ତମ ଭଲ ରିଲେସନ ରହୁଛି। ମୁଁ ଶୁଣଦିନ ତ ବାହାରେ ଥିଲ କେତେବେଳ ପଳସ ମୁଁ ଜାଣିନି ଆଉ ହଉଛି ତମେ କେବେ ଆସୁନା ସେ ହୋଟେଲ ଆଡେ ଯୋଉଠି ମୁଁ ଯାଇଥିଲି ଆଉ କଣ କହୁଛ।
ହଁ ନିହାତି ମୁଁ ଯେମିତି କହିଲି ଫାଙ୍କା ଟାଇମ ଯେତେବେଳେ ମିଳିବ। ମୁଁ ନିଶ୍ଚିନ୍ତ ଭାବରେ ତମ ସହିତ କଣ୍ଟାକ୍ଟ କ ମାନେ ଯୋଗାଯୋଗ କରିବି ଯୋଗାଯୋଗ କରିକି ନି ଫାଙ୍କାଛି ଆ ଆମେ ଯିବା ଖାଇବା ଏବଂ ଖାଇସାରିକି ବି ଆମେ ବୁଲାବୁଲି କରିବା ପାଇଁ ବି କିଛି ଗାର୍ଡେନ ସେ ଏରିଆ ଲୋକେସନ ଭିତରେ ବି ମୁଁ ଜାଣିଛି ବହୁତ ଭଲ ସୁନ୍ଦର ସୁନ୍ଦର ବଗିଚା ଅଛି। ଏଠି ଗୋଟେ ବଗିଚା ଅଛି ଆମେ ଯିବା ସେଠି ଅ ବୁଲିବା ମାନେ ସେ ଦୃଶ୍ୟର ସବୁ ଉପୋଭଗ କରିବା ଉଁ କିଛି ବି ଫଟୋ ଉଠେଇବା। ଉଠେଇକି ଆ ସେ ସବୁ ଦିନରେ ଫୁଲ ଏନଜୟ କରିକି ଆସିବ ନିହାତି ଭାବରେ
ଆଚ୍ଛା ଆଚ୍ଛା। ଆଉ ହଉଛି ମୁଁ ତମ ଫାଷ୍ଟ ଦେଖା ହେଇଥିଲା ମନେ ଅଛି ନା ଦେଖା ନାହିଁ ମନ ନାହିଁ?
ଅ ହଁ ନିହାତି ମନେ ଅଛି କି ଆମେ ଯେମିତି କିି ଆମର କଲେଜ ସରିବା ପରେ ପରେ ଆମେ କୌଣସି ଏକ ସଂସ୍ଥାରେ କାମ କରିବା ପାଇଁ ଆମେ ଜଣ ବାହାରି ଥିଲେ ଅ ତ ସେଠି ହଁ।
ହଁ ମାନେ ମୁଁ ସେଠି ତ କ ହ କଥା ଆଉ ସେଠି ତମ ସହିତ ଦେ ଖା ହେଇଥିଲା ଆଉ ହଉଛି ମୋ ମନେ ମନେ ତମେ ବର୍ତ୍ତମାନ ବାର ତତେ ଅଛ ନା କଣ।
ଉ ନାଇଁ ନାଇଁ ମୁଁ ତ ଘରେ ହିଁ ରହୁଛି।
ଆଉ ସେଠୁ କେତେବେଳେ ଆସିକି ଆଉ ହଉଛି ମୋର ତାର ସମ୍ପର୍କ ନାହିଁ ମତେ ଆକୁ ଜଣେଇନି କେତେବେଳେତେ ପଳେଇ ଆସୁୁ।
ହଁ।
ଆଉ ସେଠୁ ଆସିକି ଏଠି ଗାଁରେ ଆସିକି ଇଏ କଲଣି ଆଉ ହଉଛି ମୁଁ ଆଉ ବି ହେଇ କଥା ଆଉ ଖବର ପାଇନି କି କାହାଘରେ ଜାଣିନି। ମୁଁ ଆଜି ସମ୍ପର୍କ ତମ ସାଥେ ନକରେ ତମେ ମତେ ନ କୁହ ଆଉ
ମୋର ବି ମନେ ପଡିଯାଏ କି ତମର ମୋର ଯେତେବେଳେ ପ୍ରଥମ ଦେଖା ହେଇଥିଲା କି ପରସ୍ପରକୁ ଆମେ ଚିହ୍ନିଥିଲେ ବନ୍ଧୁ। ଅ ବନ୍ଧୁ ସମ୍ପର୍କ ଆମର ସ୍ଥାପନ କରିଥିଲେ। ଯେତେବେଳେ କି ଆମେ ପ୍ରଥମଥର କି ଗୋଟେ ସଂସ୍ଥାରେ ଯେତେବେଳେ କାମ କରିଥିଲେ। ପ୍ରଥମେ ମୁଁ ଆପଣ ପଚାରିଥିଲି ଆପଣଙ୍କ ନାମ କୋଉଠି ଆପଣଙ୍କ ନାଁ କଣ ଆଉ ଆପଣଙ୍କ ଘର କୋଉଠି ମୁଁ ପ୍ରଥମେ ପଚାରିଥିଲି ଆ ଆପଣ ବି ସେମିତି ବି ହଉଛି ଟି କେ ଭାବିଚିନ୍ତି କହିଥିଲେ କି ଆକ୍ଚୁଆଲି ଯେହେତୁ ମୁଁ ହଉଛି ନୂଆ କରିି କାମ ଆସିଛି ଆପଣଙ୍କୁ ବି ଟିକେ ମନରେ ଟିକେ ଟିକେ ସନ୍ଦେହ କିଆ ମୁଁ ଅଛି। ହଁ ପ୍ରଥମେ ପ୍ରଥମେ ଟିକେ ଆପଣ ଟିକେ ଜଷ୍ଟ ଟିକେ ଜଷ୍ଟ ସନ୍ଦେହ ମନରେ ଥିଲା କିନ୍ତୁ ସଡନ ବି ଆପଣ ବି କହି ଦେଇଥିଲେ। କି ମୋ ନା ଏମତି ଆଉ ଆମ ଘର ଏଇଠି ଆଉ ଯେହେତୁ ଆମ ଘର ପାଖାପାଖି ମାନେ ଜାଗା ଗୋଟେ ଜାଗା ପାଖାପାଖି ରହୁଛି ତ ଆମକୁି ଦିଏ ଦୁହେଁ ଶୁଣିକି କି ଗୋଟେ ପାଖାପାଖି ଜାଗା ରହୁଛି ଯେହେତୁ ଆମ ସମ୍ ମ୍ପର୍କଟା ଆହୁରି ବି ମଜବୁତ ହେଇଥିଲା। ଆଉ ବହୁତ ସୁନ୍ଦର ଲାଗିଥିଲା କି ଆମେ ମାନେ ଗୋଟେ ପାଖାପାଖି ଯାଗାରୁ ଆସୁଛେ ଏବଂ ଗୋଟେ ଦୂର ଯାଗାକୁ ଆସିଛେ ଆଉ କାମ କରୁଛେ। ଆଉ ଏଟା କିି ସେଇ ଦିନ ଠାରୁ ହିଁ ଆମର ସମ୍ପର୍କ ମାନେ ଆରମ୍ଭ ହେଇଥିଲା ସାଙ୍ଗର ସମ୍ପର୍କ ଗୋଟେ ବନ୍ଧୁ
ହଁ ହଁ ନିଶ୍ଚିତ ଭାବରେ ସେଇଦିନଟା ହଁ। ତମେ ଯୋଉ କଥା କହିଲ ସଂଶୟ ହଉଛି କଣ ମୁଁ ଏମତି ଗୋଟେ ଜାଗାରେ ଫସିଯାଇଥିଲିବା ଏମତି ଫସିଯାଇ ଗୋଟେ ବାହାର ଅପରିଚିତ ଲୋକ। ଆଉ ଅଳ୍ପ ସମ୍ପର୍କ ଭିତରେ ମୁଁ ମୋର ପ୍ରତ୍ୟେକ ବିବରଣୀ ତାକୁ ପ୍ରଦାନ କରିଦେଲିି। ଯାହା ଫଳରେ ସେ ପରବତୀ ମୁହୂର୍ତରେ ମୋ ସହିତ ବହୁତ ମାନେ ମାନେ ଗୋଟେ ଅମାନସିକ ଭଳିଆ ଗୋଟେ ତାର ନିଜର ସାଙ୍ଗକୁ ଲଗେଇକି ମତେ ବହୁତ ହଇରାଣ କରିଛି ଆଉଛି। ଯୋଉ ହଇରାଣଟା କି ମୁଁ କେବେ ମୋ ଲାଇଫରେ ଭୁଲି ପାରିବ ନାହିଁ।
ସେ ଜିନିଷଟାକୁ ମୁଁ ଆଉ ରିପିଟ କେମତି ନହଉ ମାନେ ପୁନରାବୃତ୍ତି ଯେମିତି ନହଉ। ସେଥିପାଇଁ ମୁଁ ତମ ପାଖରେ ଟିକେ ଲୁଚେଇଥିଲି ଆଉ ଆଉ ମନଦୁଃଖ କରିବନି ବୁଝିଲ।
ନିହାତି ନିହାତି ନିହାତି ମୁଁ ସେଇ ଯୋଗୁ ତ ତମକୁ କହିଲି କି ଯେତେବେଳେ ବି ମୁଁ ତମ ପ୍ରଥମ ତମର ନାଁ ଏବଂ ଗ୍ରା ଗାଁ ନା ପଚାରିଥିଲି ସେତେବେଳେ ତମେ ଟିକେ ସନ୍ଦେହ ଜନକ ଭାବରେ ପ୍ରଥମେ ମତେ ମାନେ ଅ ଟିକେ ନିରିଖିକି ତମେ ଟିକେ ଦେଖୁଥିଲ, ତାରେ ଭାବୁଥିଲ ମନେ ମନେ ଅବଶ୍ୟ ଗ ଗୋଟେ ଗୋଟିଏ ମିନିଟ୍ କି ଦୁଇ ମିନିଟ୍ ଭିତରେ ତମେ ମତେ ଜବାବ ଦେଇଥିଲ କି ମୋର ନାଁ ଏଇଆ ମୋର ଗାଁ ନା ଇଏ ରହୁଛି କିନ୍ତୁ ଅ ଗୋଟିଏ ମିନିଟ ପ୍ରଥମେ ତମେ ଟିକେ ଦେଖିଥିଲ।
ହଉ ଠିକ ଅଛି ଠିକ ଅଛି କେତେବେଳେ ପରେ କଥା ହବା।
ନିହାତି ନିହାତି ନିହାତି କଥା ହେବା ପରେ ନିହାତି ଭାବରେ ଆମେ ଯେହେତୁ ଆମର ଏତେ ଭଲ ସମ୍ପର୍କ ନିହାତି। କଥା ହେବା ପାଇଁଁ ଚାହିଁବି ଆଉ ମୋତେ ଆଶା କରିଛି ଆପଣ ଭଲ ଲାଗିଥିବ କଥା ହେଇକି ମୋ ସହ ଧନ୍ୟବାଦ।
ଧନ୍ୟବାଦ।